ହୁଁ ଯା।
କ କରୁଚ?
ମୁଁ ଶୋଇଥିଲି ଆଉ ବର୍ଷା ତ ପକୋଉ ଚି।
ହୁଁ ବର୍ଷା ତ ପକଉଚି କୋଉଟା ତମର ତୀ
ଆମର ହାଲୋ।
କେଉଟା ରେ ମାତ
ନୟାଗଡ଼।
ଓହୋ। ନୟାଗଡ଼ କୋଉଠି?
ନା ଆଉ। ନୂଆ ଗାଁ।
ଓହୋ ମୋର ପ୍ରପର ନାୟକ।
ହୁଁ।
ବର୍ଷା ହେଉଚି?
ହୁଁ ବର୍ଷା ତ ଶୁଣୁ ଚାଲିଚି ସକାଳୁ ଆଉ।
ସକାଳୁ ଚାଲିଛି କଣ ପଢୁଛ ନା କଣ କରୁଛ?
ମୁଁ ପଢୁଛି ନା।
କଣ କରୁଛ?
ମ ମୁଁ ପ୍ଲସ୍ ଥ୍ରୀ ଗ୍ରାଜୁଏସନ୍।
ଅହ। ଆଉ ଖାଇବା ସଇଲାଣି?
ହୁଁ।
ଘରେ ଅଛ?
ହୁଁ।
କୋଉ କଲେଜରେ କରୁଛ?
ଆମର ନୂଆଘରେ।
ଅଟନମସ କଲେଜରେ।
ନାଇଁ ନାଇ ନୁଆ ଗାଁ ରେ।
ଓହୋ ନୂଆାଗାଁ କଲେଜଠି।
ହୁଁ।
ଆଉ ଖିଆପିଆ ସଇଲାଣି?
ହୁଁ ହୁଁ।
ଆଉ ରଥାଯାତ୍ରାରେ କୁଆ ମୁଁ ପଢ଼ୁ ଯ ଗମେଣ୍ଟ ଗମେଣ୍ଟ ପଲିଟେକ୍ନିକ ନୟାଗଡ଼ ଓଡ଼ଗାଁରେ। ଡିପ୍ଲୋମା କରୁଛି।
ମୁଁ ଟେନ୍‌ଥ୍ ପରେ, ଡ଼ିପ୍ଲୋମା କଲି। ଏବେ, ଏବେ ବର୍ଷଟେ କରି ସାର୍ଲିଣି ସେକେଣ୍ଡ୍ ଇୟର୍ ହେଲା ଏବେ।
ଏ ମୁଁ ଖାଇଥିଲି ଉପ୍ମା ଘରେ ଟିକେ କର୍ ଥିଲେ। ଉପମାକୁ ଆଉ କିଛି ଖାଇନି ଆଉ, ବର୍ଷା ହଉଚି ତ ସକାଳୁ ବର୍ଷା ଲାଗି ରହିଚି।
ହଁ ହୁଁ, ସକାଳୁ ହଉଚି ବା।
ହଁ ବା ସକାଳୁ ବର୍ଷା ହଉଚି, ଛାଡ଼ି ବାର୍ ନାଇଁ, କ'ଣ ଖାଇବି? କଲେଜ୍‌ ଯାଇନ ନା
ଆଉ ରଥ ଯାତ୍ରା କୁ ଆଉ ବୁଲାବୁଲି କରିବା କୁ ଯିବନି?
ହଁ, ମ ବର୍ଷା ହେଲେ ପା ଯାଇ ହବନି ତ ଆଉ।
ବର୍ଷା ନ ହଉ, ବର୍ଷା ହେଲେ କିଛି କୁଆଡ଼େ ଯାଇ ହବ
ଏବେ ତ ତିନ୍‌ ଦିନ୍‌ ହେଲା ଲଗାତାର ଖାଲି ବର୍ଷା ହଉଚି।
ମୋ ନାଁ ସନ୍ତୋଷ୍।
ଅହ, ସନ୍ତୋଷ୍।
ଶୁବୁନି।
ମୁଁ, କଇଲି ତମ ଘରେ କିଏ କିଏ ଅଛନ୍ତି?
ମୋ ଘରେ ମୁଁ ଅଛି ବାବା, ମାମା ଆ ଦିଦି ଆଉ।
ହୁଁ, ତମେ ସାନ ନା ବଡ଼?
ମୁଁ, ସାନ।
ତମ ଘରେ।
ହଁ, ମ ଦିଦି ମ୍ୟାରେଜ୍‌ ସଇଲାଣି ଜଣଙ୍କର।
ଅହ, ତମେ ସାନ।
ହୁଁ।
ଅହ, ଆଉ ଏବେ ପ୍ଲସ୍‌ଥ୍ରୀ ପରେ ଙ୍କ କରିବ ଭାବିଚ?
ହୁଁ
ଆଉ ଦେହ ପା ସବୁ ଭଲ ଅଛି ତମଟି?
ହୁଁ ହୁଁ।
ଘରେ ଏବେ ଏକାନା, କେଉଁଠି ଅଛ ମ ଆଉ?
ନା ନା ମୁଁ ଆସି ଆଡେ ଢେଙ୍କାନାଳରେ ଅଛି।
ବ୍ୟାଙ୍କରେ?
ଢେଙ୍କାନାଳ
ଅହୋ ଏବେ ଢେଙ୍କାନାଳରେ ଅଛ? ହ୍ୟାଲୋ। ହାଲୋ। ହ୍ୟାଲୋ। ନେଟୱାର୍କ ସ୍ଲୋ ହଉଛି କି ତମରି? ହାଲୋ। ହ୍ୟାଲୋ। ହ୍ୟାଲୋ।